ହ୍ୟାଲୋ।
ହଁ ଭାଇ।
ହଁ ଆଉ କଣ କରୁଛୁ ।
ବସଥିଲି ତୁ?
ଏଇ କଥା ହଉଥିଲି ଗୋଟେ ସାଙ୍ଗ ସହିତ ଆଉ ଆଉ କେବେ କଣ କରୁଛୁ?
ନାଇ ଖିଆପିଆ ନା ସନ୍ଧ୍ୟାରେ ବେଳେ କିଛି କରିନଥିଲି ତୁ?
ନା ସନ୍ଧ୍ୟାବେଳେ କଣ ଆଉ ସନ୍ଧ୍ୟା ବେଳେ କିଛି ଖିଆ ପିଆ କରୁନି ଇଚ୍ଛା ନାହିଁ ସନ୍ଧ୍ୟାବେଳେ ଖାଇବାକୁ। ଖରାଳେ କଣ ଖାଇଥିଲୁ?
ହଁ। ଆଉ ଆଜି ଖେ ଖେଳିଲୁ ନା ଆଜି?
ହୁଁ ଖେଳୁଥିଲି ଆ ଆଜି ମ୍ୟାଚ ଟା ଭାଇ କହନା ବଢ଼ିଆ ମାନେ ଗୋଟେ ଦେଖ ଆଜି ଗୋଟେ ସ୍କ୍ୱାର୍ଡ ହେଇଥିଲେ ଗୋଟେ ମାନେ ଟିମ୍ ସପୋର୍ଟ ରହିଲେ ଗୋଟେ ସ୍କ୍ୱାର୍ଡ ଖେଳିବାରେ ଗୋଟେ ଅଲଗା ପ୍ରକାରର ମଜା ଅଛି ତା ସହିତ ଖେ ଟିମମେଣ୍ଟ ସପୋର୍ଟ ପ୍ଲେ ଟା ବି ଭଲ ମାନେ ଗେମ୍ ଟା ଖେଳିଲା ଭଳିଆ ଲାଗିବ ଆଉ ଏମିତି ରାଣ୍ଡମ୍ ପିଲା ହଁ ଆଉ ଇଆଡେ ରାଣ୍ଡମ୍ ପିଲା ଆସିିବେ ସିଏ ସବୁ ଶୁଣୁଥିବେ ନ ଶୁଣୁଥିବେ ସପୋର୍ଟ ମିଳିବନି ସେଭଳିଆ କି ତୁ ବି ତାଙ୍କ ନାଁରେ ତ କମ୍ୱାଇନ୍
ଦେବ ନୁହ ଏ ସବୁ ଆଉ କଣ
ହୁଁ ଆଉ ଦେହପାହ ଭଲ?
ହଁ ତୋର?
ହଁ ଦେହ ପା ଆଉ କଣ ଆଉ କଲେଜ ଯାଇଥିଲୁ?
ହଁ ଆ ଯାଇଥିଲିପା।
ହଁ ହଁ ପଢ଼ାପଢ଼ି ହେଲାଣି।
ହଁ ହେଲାଣି ଆଜି ଯାଇଥିଲି କାଲି ଯାଇ ଥିଲ ଆମେ କଣ କହୁଥିଲେ ଫର୍ମ ଫିଲପ ହବ ଆଉ କେତେ ଦିନ ଗଲେ। ସେକେଣ୍ଡ ସେମିଷ୍ଟର ହଁ। ଆଉ ଆଜି କିନ୍ତୁ ଫାଷ୍ଟ ହେଲା ଆମର ଏମ ଡି ସି କ୍ଲାସ୍।
ମାନେ ଫାଷ୍ଟ ଇୟର ହେଇନଥିଲା।
ଆ ଫାଷ୍ଟ ଇୟର ହେଇଥିଲା, ଏଇଟା ସେକେଣ୍ଡ ସେମିଷ୍ଟାର ର ଫାଷ୍ଟ କ୍ଲାସ ଚେଞ୍ଜ ହେଲା ନା ସେମେଷ୍ଟର ୱାଇଜ ଚେଞ୍ଜ ହୁଏ।
ହୁଁ।
ତ ଫା ସେମିଷ୍ଟରରେ ଗୋଟେ ଥିଲା, ସେକେଣ୍ଡ ସେମିସ୍ ଏଟାରେ ଗୋଟେ ଆଉ, ଫାଷ୍ଟାରେ ଥିଲା ନାନୋ ଫିିଜ୍କିସ୍। ଏବେ ସେକେଣ୍ଡ ସେମିଷ୍ଟାର ଅଛି, ଅଁ, ଯୋଉ ଆମର କେମିଷ୍ଟ୍ରି ଅଛି ଏ ଯୋଉ ଏନଭାଇରମେଣ୍ଟାଲ କେମିଷ୍ଟ୍ରି। ଫାଷ୍ଟ କ୍ଲାସ ଷ୍ଟାର୍ଟ କରୁ କରୁ ସ ସାର୍ କହିଲେ ଯେ, ଆଉ ଉ କୋର୍ସ ସରିବନି। ଦି ମାସରେ ମାତ୍ର ଦଶଟା ଖଣ୍ଡେ କ୍ଲାସ୍ ହବ। ଆଉ ତୋମର କୋର୍ସ୍ କଣ ସରିବ। ତୋମେ ଦେ କି ନିଜେ ପଢିବ ଆଉ।
ହୁଁ, ହୁଁ।
କହିଲେ ମୁଁ ହାତ ଟେକି ଦଉଚି ଆଗରୁ।
ହୁଁ ହୁଁ। ହଁ ଆମର ଏଇ ଆମର ଏଇ କ୍ଲାସ୍ ଫ୍ଲାସ ଏତେ ମାନେ ଯିବା ଫାଷ୍ଟ ଇଅର୍ ଯିଏ ସବୁ ଆସିବେ ନୂଆ ଏକ୍ଷିଣା। ଚାଲଚି ଆଡମିସନ୍, ସେୟାକୁ ଦିଟା କ୍ଲାସ୍ ହଉଚି। ଦି ଯାହା ଲାଗୁଚି
ଓହୋ, ହଁ ଆମର ବି ସେଠି ଚାଲିଛି ଏଡମିସନ୍।
ହୁଁ।
ଛାଡ଼ ଯାହା ହବ ହବ ଆଉ।
ଆଉ କଣ?
ଦିଦିନ ହେଲା ବର୍ଷା ବର୍ଷା ତ ନାହିଁ। ହଁ ଦି ଦିନ ହେଲା ବର୍ଷା ଫର୍ଷା ତ ନାହିଁ ଗରମ ପ୍ରବଳ।
କହ ନା ଆଜି ଯୋଉ ଗରମ ଭାଇ।
ଥଣ୍ଡା ହଉଚୁ। ଭାଇ ମୋର ଲାଇନ୍ ଟା ପଳେଇଚି, ମଶାଗୁଡା ଖାଲି କାମୁଡୁଚୁ।
ଲାଇନ୍ ପଳେଇଚି?
ହଁ ପା। ପବନ ଟିକେ ଦଉନି, ମୁଁ ବାହାରେ ବାହାରେ ଶୋଇଛି। ହୁଁ, ହୁଁ।
ପଳେଇଚି ଯୋଉ ପରିସ୍ଥିତି, ଆମର ଲାଇନ୍ ଥାଇକି ଲାଇନ୍ ଥାଇ କିି ସେଇ ପରିସ୍ଥିତି।
ହଁ। ଲାଇନ୍ ଥାଇ ଭୋଲ୍ଟେଜ ଯେ ଗ ଲାଇନ ପଳେଇଛି ମୁ ଏଇ, ହଁ ମୁ ଏଇ ବାହାରେ ଫ୍ୟାନଟା ଦେଇକି ପଡ଼ୁଥିଲି। ଆସିଲାବେଳକୁ ପଳେଇଛି।
ଆଉ ଆଉ। ହଁ କହ।
ହଉ ଆଉ ଏ ଯୋଉ କଣ? କାଲଠୁ। ହଁ ଆବେ କାଲଠୁ ମ୍ୟାଚ୍। ଆଁ?
ଓହଁ ଯୋଉ ଓଡ଼ିଆଇ ମ୍ୟାଚ୍।
ହଁ ଆବେ ସେଟା କି ମ୍ୟାଚ୍ ଆକ୍ଚଲି କଣ?
ଓ ଆନ ଏ ଲିକୁନୁ କଣ ଓ ଡି ରେ ଫର୍ମଫୁ ଫୁଲ୍ ଫର୍ମ ଟା? ୱାଣ୍ଡେ କଣ ଗୋଟେ।
ୱାନଡେ ଟି ଟୱାନ୍ତି ନାଁ କ
ହ ହଁ କେଣ ତାର ସେଟା କୋଉ ଆପ୍ କଣ ଆସୁଛି?
ହଁ ହଁ।
ସୋନି ଲାଇଭି ରେ ହୁଁ। ହଁ ଚାରାରିପା। ହିଁ ନାଁ ହଁ ନାଁ। ମାସ ଭ ଠିକ
ହ୍ୟାଲୋ।
ହଁ ଭାଇ ସୁବୁ ନ କିି।
ହ୍ୟାଲୋ।
ହ୍ୟାଲୋ ଶୁଭୁନ କି? ତ ଆଭସ ଟା ରହି ଯାଉଚି।
ସ ମାନେ ମନ୍ଥିଲି ଚାରିଶ ନା ହ୍ୟାଲୋ। ସେ ହ ଶୁଭିଲା ହ୍ୟାଲୋ। ହ୍ୟାଲୋ ନା ମୁଁ କହୁଥିଲି ଏଟା ମନ୍ ଦୁଇ ଚାରିଶହ।
ହଁ। ହ ଦୁଇ ଚାରିଶହ।
ତୁ ଦେଖୁନା କ୍ରିକେଟ।
ଲାଗୁଛି ତ ତାଙ୍କୁ ଦେଖେବ ନା ଏବେ ଦେଖନା।
ହୁଁ ଆଉ ତ ତୋର କୋଉ ଗେମ୍ ଫେମ ମାନେ କୋଉ ଖେଳ ଦେଖୁ?
ବହୁତ ପଇସା।
ଏଇଫନ୍ ଯୋଉ ରେସିଂ କାରରେ ଯୋଉ ତ?
ହଁ ଏଫୱନ୍ ଏଫ୍ ଟୁ ଏଗଟା ଦେଖିବାକୁ ଗଲେ କେତେ ବ ସୁଉଛି ତିନି ହଜାର ନା ଚାରି ହଜାର
ନାବେ ଏତେ ଟଙ୍କା।
ହଁ। ମନ୍ଥଲି ପଡିଯିବ ପଡିଯାଉଛି, ପାଖାପାଖି ମଥଲି ବହୁତ ପଇସା ପଡୁଛି ହେଲା। କିନ୍ତୁ ଏ ଯୋଉ ଇୟରଲି ଗୁଟା ଅଧିକ ପଡୁଛି, ହେଲେ କମ ହେ ତାକୁ ଯ ଡିଭାଇଡ୍ କରିବୁ ମନ୍ଥିଲ୍ ହିସାବରେ କମ ପଡିବ। ହେଲେ ମନଥିଲି ଗୁଡା ମାନେ ଯଦି ମନଥୀଲି ସସକିପସନ ପାଶହ ହଜାର ପାଖାପାଖି ଏ ନେଇଯାଉଛନ୍। ଗୋଟା ମନ୍ଥରେ।
ହଁ ମନ୍ଥଲି ଅଧିକ ପଡିବ ଆଉ।
ହଁ ସେ ଆଉ ମୁଁ କଣ କରିବି। ଆଉ ଦେଖି ବେଲେ ଆ ହବୁ, ସବୁ ମାସରେ ଏତେ ଟଙ୍କା ଖର୍ଚ୍ଚ କରି ବିନା କଣ, ଆ କରୁନି ଏମତି ଛି ଫଲୋ କରିଦେଇଛି ୟୁଟ୍ୟୁବରେ ଏଫ୍ ଉଆନ ନିଷ୍ଠାରେ ସେଇଠାରେ ଦେଖୁଛି।
ହଁ, ହଁ। ଆଉ
ସେଇଠି ଯାହା ପାଖ ଦେଖୁଛ ଏତେ ଟଙ୍କା ଦେଇକି କିଏ ଦେ
ଆଉ ରାତିରେ ଖିଆ, ପିଆ କେତେବେଳେ କଣ, ହଉଛି?
ଓ, ଏ ହ ଟା, ଦସଟା ଭିତରେ ସାଢ଼େ ନଅଟା ଦଶଟା ଭିତରେ
ଆଉ ବାପା ଘରେ ଅଛି?
ଉ ନାରେ ତୁ କେତ
ମୁଁ ଆମର ବି ସେଇ ଟାଇମ ଖରା ଦିନେ ଟିକେ ଲେଟ୍ ହଉଛି ନହେଲେ ଶୀତ ଦିନ ପ୍ରାୟ ଜଲଦି ଧିରେ ଖାଇ ଦିଅନ୍ତି।
ତମର ଯେମିତି ଆମର ସେମିତି ଆଉ
ହଁ।
ବାହାରେ ବଛୁ ନା,
ହଁ ବା ବାହାରେ ବସିଛି।ପବନ ଫବନ କିଛି ଦେଉନି।
ଭାଇ ପୁରା ପତର ପୁରା ମାନେ ଯେଇ ଗଛ ଥାଇକି ଗଛ ନାହିଁ।
ହଁ।
ହଁ। କି ଗରମ୍ ଆଜି କଣ ଶଳା ଏତେ କିଛି ନଥିଲା।ମୁଁ ଭାବିଲି ବର୍ଷା ଫର୍ଷା ହେଲାଣି ପଳେଇବ ବୋଧେ ଏ ଗରମ ଆଉ ହବନି। ଏ ଦେଖିଲା ବେଳେ ଆଜି ଯେଉ ଗରମ ହ ଭାଇ କହନା ଆଜି କଲେଜ ମୁଁ ପଳେଇଛି ଭାଇ ଯୋଉ ଗରମ ଭାଇ ଦଶ ଟା, ସୁଧା ବାହାରିକି ପଳି ଆଇଲି କଲେଜ୍ ରୁ।
ଆଉ କେତେଟାରେ ଦେଇଥିଲୁ କିବେ? ସକାଳୁ ଯାଉଛୁ ବୋଧେ?
ହଁ, ଟାଏଳେ କ୍ଲାସ ସାଢେ ସାତଟା ବେ ସାତ ଟା ବେଳେ ଯାଉଛି।
ତମର ତ ଭଲ ଆମର ତ ବାରଟା ନ ବାଜିଲେ ସେ କ୍ଲାସ ଷ୍ଟାର୍ଟ କରିବେନି ମଣିଷ କରିବ କଣ।
ପ୍ଲସ୍ ଥ୍ରୀ ବା ପ୍ଲସ୍ ଥ୍ରୀ ବା ସେଇୟା ସବୁ କଲେଜରେ ପ୍ଲସ୍ ଥ୍ରୀ ସେଇଆ।
ହଁ ପାଣି ଫଟେଇ ଦଉଛନ୍ତି ଶଳା ବାରଟା ପଇଁଚାଳିଶିରେ । କ୍ଲାସ ଷ୍ଟାର୍ଟ ହବ ।କରିବ କଣ, ମଣିଷ? ବାରଟା ରୁ ବାରଟା ପଇଁଚାଳିଶ ଗୋଟେ ବାରଟା ପଇଁଚାଳିସିରୁ ସାଢେ ଗୋଟେ, ଗୋଟେ ସାଢେ ଗୋଟେ ରୁ ଅ ଗୋଟେ ସରି, ଦିଟା ପନ୍ଦର ପର୍ଯ୍ୟନ୍ତ ଗୋଟେ ଚାଲିଛି ତାପରେ। ହେଲେ ମୁଁ କରୁନି ମୁଁ ଗୋଟେ ରୁ ଦିଟା କରିଦେଇି ଆଜି ଦିଟା କରିଛି। କଲି ଗୋଟେ କରି
ଛୁଆ ଆଉ କୋଉଠୁ ଆସିବେ କହନି? ଦିଟା ମାନେ ବାରଟା ଗୋ ରେ, ଆସିକ ଛୁଆ କରିଆକୁ କ୍ଲାସେ
ଛି ଏ ଯୋଗ ହଉଛି ଫେର୍ ଚାଲି ଚାଲି ଯିବୁ ସେଠୁ ତ ଜାଣିଥିବୁ ତୁ ଯାଉଥିଲୁ ଆଗରୁ କେତେ ବାଟ।
ମର୍ଯିବ ଏକାଥରେ ସଂସ ଷ୍ଟୋକ୍ ଧରିକି ସାରିଲା।
ଆଉ ଭୋକ ପ୍ରବଳ ହଉଥିବ ତ ସକାଳୁ ଯାଇଥିବୁ।ବସ ଫସ କଥା ତ ଜାଣିଥିବୁ ସକାଳୁ ଯ ସକାଳୁ ଯିବୁ ଭୋକରେ ଛଟ, ଛଟ, ଛଡ ହଉ ଥିବୁ।
ହ ବା କହନା। ତମ କ୍ୟାଣ୍ଟିନ ଟା କଲେଜରେ ଖୋଲିଲାଣି ନା ଖୋଲନି?
ହଁମ ଖୋଲା ଅଛି। ଏବେ ଏବେ ଜଣେ ଲେଡିସ୍ ଟେ ଜଣେ ଧି
ହଁ ସେଇପା। ଆମ ବେଳେ ଥିଲା ଜଣେ ଜେନ୍ସ ଟେ।
ଜେନ୍ସ ଥିଲେ?
ସେ ଟେଣ୍ଡର୍ ନିଅନ୍ତି ନା। ଆମ ବେଳେ ସେ ମାନେ କଣ ଲେଡିସ୍ ମାନେ ବା ମ୍ୟାରେଜ୍ ନା ଅନ୍ ଅନ୍ ମ୍ୟାରେଜ୍ ନା ଅନ୍ ମ୍ୟାରେଜ୍?
ଅ, ନାଇ ମ୍ୟାରେଡ଼୍।
ହଁ, ହଁ।
ସେ ଆର ଭଲ କରୁଚନ୍ତି ଯେ। ସଫା ସଫି ଅଛି ଭଲ। ହେଲେ ଜିନିଷ ଏତେ ଆଭେଲେବଲ ନାହିଁ।
କଣ କଣ ଆଇଟମ କଣ କରୁଛନ୍ତି?
କିଛି ନାହିଁ ବେ ଏଇ ଯୋଉ ରଖିଦଉଚନ୍ତି ଏ ଯୋଉ କଣ ହେ ବା ପେଟିସ ରଖି ଦଉଚନ୍ତି ।ଏ ଯୋଉ ରେଡି ଟୁ ଇଟ୍ ପିଜା ରଖି ଦଉଛନି। ଆଉ ଆଉ ଏଇ ଖୁଚୁରା ଜିନିଷ ସବୁ ଆଇସକ୍ରିମ୍ ଫାଇସକ୍ରିମ୍ ଏଗୁଡା ଆଉ କଣ।
ଅଁ, ହଁ।
ଆଉ କନ୍ କନ୍ ରଖି ଦଉଚନି ସଇଲା।
ତେଲ ଭାଜି କି କେଛି କରୁନାହାନ୍ତି ନା?
ନା ସେଗୁଡା କିଛି କରୁନାହାନ୍ତି। ଟୋଟାଲ ନନଭେଜ୍ ନାହିଁ ଟୋଟାଲି। ସେଠି ଏଣ୍ଟ୍ରି ହଉ ନାଇ ନନଭେଜ୍।
ନା ନା ଆମ ବେଳେ କରୁଥିଲେ । କରିଥିଲେ ପ ଛ ପଟେ ସେ ଯୋଉ ଚ ଚପ୍ ବ୍ରେଡ଼୍ ଚପ୍ ପିଆଜି ଏରା ସବୁ କରଥିଲି। ନନଭେଜ୍
ନା ଏବେ କିଛି କରୁନାହାନ୍ତି। ହଁ ତାପରେ ତାପରେ ବି ଜଲଦି ସେ ପଳଉଚନ୍ତି। ଝିଅ ପିଲା ନା ଜଲଦି ପଳଉଚନ୍ତି, ସେ ରହୁନାହାନ୍ତି।
ହଁ
ଆଉ ତୁ ଯେତେବେଳେ ଯିବୁ ଧର କ୍ଲାସ୍ ଟେ ସଇଲା ତୁ କହିବୁ ମୁଁ ଯାଏ ଘଣ୍ଟେ ପକେଇ ଦେଇ ଆସିବୁ, ସେ ନଥିବେ।
ଆଛା
କଣ, ଆଜ୍ଞା। ହୁଁ,
ଏକ୍ଜାମ ଫେକ୍ଜାମ ବୋଧେ ଆମର ହବ ବୋଧେ ଜୁଲାଇ ଫାଷ୍ଟ ଆଡକୁ କି କଣ ଆଉ।
ସେଟା ଆମର ଜୁନ୍ ଜୁଲାଇ ଅଗଷ୍ଟ ଆଡକୁ ଆମର ହବ। ଅଗଷ୍ଟ ଅଁ, ହଁ ମା ସେକେଣ୍ଡ